ହାଲୋ।
ହାଲୋ।
ଆପଣଙ୍କୁ ଶୁଭୁଛିିତ ଠିକ୍ ଠାକ୍।
ହଁ, ହଁ ସବୁଛି।
ଆଚ୍ଛା ହଉ ମୁଁ ପଚାରୁିଥିଲି କି ଆପଣ ଏବେ ଫାଙ୍କା ଅଛନ୍ତି କି?
ହଁ, ମୁଁ ଫ୍ରି ଅଛି ଏବେ।
ଆପଣଙ୍କୁ ମୁଁ ଯୋଉ କାଲି କଲ୍ କରିନଥିଲି ମେଡିକାଲ୍ ବିଷୟରେ ପଚାରୁଥିଲି ଆପଣ ଏମସ୍ କଥା କହିଥିଲେ ତ ମୁଁ ସେଇଥିପାଇଁ ଆଜି ଟିକେ କିଏ ଫୋନ କରିଛି। କାହିଁକି ନା ଆମେ ଭାବୁଛୁ କି ଏଇ ଦି ତିନି ଦିନ ଭିତ ତରେ ଯିବୁ ବୋଲି। ଆଉ ଟିକେ ଆପଣ ଟିକେ କହିଦେଇଥିଲେ ଆଉ ଥରେ ମାନେ ଡ଼ିଟେଲସ୍ ରେ ଆମେ କଣ କଣ ନେଇକି ଯିବୁ। ମୁଁ ତ ଜାଣିଲି ଆଧାର କାର୍ଡ, ରେସନ କାର୍ଡ ଆଉ ତାପରେ ଆୟୁଷ୍ମାନ ଭାରତ କାର୍ଡ ଆମେ ଯଦି କରିଛୁ ସ୍ଵାସ୍ଥ୍ୟ କାର୍ଡ ତ ନେଇକି ଯିବୁ ତା ବାଦରେ ଆଉ କଣ କିଛି ଦରକାର କି?
ଆପଣଙ୍କର ଯଦି ଇନ୍ସୁରାନ୍ସ ପେପର ଥିବ ହେଲଥ ଇନ୍ସୁରାନ୍ସ କରିଥିବେ ତାକୁ ଆଣିବେ। ଆଉ ପ୍ରତ୍ୟେକ ପେପରରେ ଜେରକ୍ସ କପି ମଧ୍ୟ ଆଣିଥିବେ। ବୁଝିଲେ କି? ପ୍ରତି ପେପର, ପ୍ରତି ପେପରରେ ଜେରକ୍ସ କପି ଆଣିଥିବେ। ଆଉ ଆଧାର କାର୍ଡ ଆଣିଥିବେ, ଆଧାର କାର୍ଡ ଜେରାକ୍ସ ବି ଆଣିଥିବେ ଆଉ ଆପଣ ଯଦି ଯୋଉ ଦିନ ଦେଖେଇବେ ତା ପୂର୍ବ ଦିନ ଆସି ପହଞ୍ଚିିବା ଦରକାର।
ହଁ ବୁଝିଲି ସେଇ ଆମେ ଯଦି ଅ ଆମେ ଆପଣ କହୁନାହାନ୍ତି ଆମେ କେବେ ଯିବୁ ମାନେ ଆମେ ଯେତେ ଯାହେବି ଆଉ ଦି ଦିନ ଆମକୁ ଲାଗିବ ଏଇଠି ସବୁ ପ୍ୟାକ୍ କରିକି ଯିବା ପାଇଁ। ତ ଆମେ ପହଦିନ ସେଇଠି ପହଞ୍ଚିଗଲେ ଚଳିବ?
ହଁ, ହଁ କିଛି ଅସୁବିଧା ନାହିଁ ପରଦିନ ଆସିଲେ ବି ଚଳିବ। ଆପଣ ଆସିଲେ ଆପଣ ସନ୍ଧ୍ୟାବେଳେ ପହଞ୍ଚିଲେ ଆମେ ସକାଳୁ ଭୋରୁ ପଳେଇବା। ମୁଁ କହୁଥିଲି କଣ କି ସେଦିନ ଆସିଥିଲେ ଆମେ ଆଡଭାନ୍ସ ଟିକେଟ ଟା କରିଦେଇଥାନ୍ତେ ଯୋଉ ତାଙ୍କର ହଉଛି। ଆଡ଼ଭାନ୍ସ ଟିକେଟ ଟା ସେଟା କର ଦେଇ ଥାନ୍ତେ ଦିନ ଦଶଟାରେ ଏଗାରଟା ଭିତରେ ଆଡ଼ଭାନ୍ସ ଟିକେ୍ଟ ହଉଛି ନହେଲେ ସେଦିନ ଆମେ ଭୋରୁ ଯିବାକୁ ପଡି଼ବ।
ତାହେଲେ ମୁଁ ଗୋଟେ କାମ କରିବେ ଯୋଉ ଦିନ ଦେଖିବେ ତା ପୂର୍ବ ଦିନର, ପୂର୍ବ ଦିନ ମୁଁ ତାହେଲେ ପହଞ୍ଚିଯିବି ସନ୍ଧ୍ୟା ବେଳ ସୁଦ୍ଧା। ତାହେଲେ ଆମେ ତା ପରଦିନ ସେଇ ଦଶଟା ଏଗାରଟା ବେଳେ ସେଇଠି ଯାଇକି ପହଞ୍ଚିକି ଟିକେଟ ଟିକେ୍ଟଟା କରିଦବ ତା ପର ଦିନ ନହେଲେ ଦେଖେଇବା। ନହେଲେ ଅସୁବିଧା କଣ ହବ କି? ଆମେ ବଡିି଼ଭୋରୁ ଯାଇକି ତ ଟିକେ୍ଟ କରିଦବା ହେଲେ ପେସେଣ୍ଟକୁ ନେଇକି କି ତ ପୁଣି ଯିବାକୁ ପଡି଼ବ ନା ଆଉ ଦି ନଟ କିଏ ହବ ଆଉ ସିଏ ଯାଇକି କି ଏତେ ସମୟ ସେଇଠି ରହିପାରିବିନି ମୋତେ ଲାଗୁନି କାରଣ ତାଙ୍କ ଦେହ ଟିକେ ଅଧିକ ଖରାପ ହେଇଯାଇଛି।
ଆଁ ମୁଁ କହୁଥିଲି କଣ କି? ଆପଣ ଯଦି ସେଇଦିନ ଆସି ଦଶଟା ସୁଦ୍ଧା ଏଠି ନଅଟା ସାଢେ ନଟା ସୁଦ୍ଧା ପହଞ୍ଚି ପାରିବେ ତାହେଲେ ଆମେ ଦଶଟା ସୁଦ୍ଧା ସେଠି ପହଞ୍ଚି ଦଶଟାରୁ ଏଗାରଟା ଭିତରେ ଟିକେଟଟା କରିଦବା। ପେସେଣ୍ଟ ଆମ ଘରେ ରହିଯାଇଥିବ ଆଉ ତାପର ଦିନ ଆମେ ନେଇକି ଡାକ୍ତର ଦେଖେଇଲେ ହବ।
ହଁ ସେଇଆ ହିଁ କରିବ ବୋଲି ମୁଁ ଭାବୁଛି। ତ ଆମେ ଗୋଟେ ଦିନ ପୂର୍ବରୁ ପଳେଇଲେ ସେଇଠି ହେଇପାରିବ। ଆଉ ମୁଁ କଣ କହୁଥିଲିକି ପେସେଣ୍ଟରେ ତ ଡ଼େ ଜିନିଷ ପତ୍ର ସବୁ ଯିବ। ତାପରେ ସେ ଯେତେବେଳେ ସେଠି ଧରକର ଆମର ଆଡ଼ମିଶନ୍ ହେଇଗଲା ପେସେଣ୍ଟର ଜିନିଷ ପତ୍ର ସେଠି ରହିବା ସହ ଆଉ ଯିଏତାଙ୍କ ଦେଖାଶୁଣା କରିବା ପାଇଁ ରହିବ ତା ଜିନିଷ ପତ୍ର ବି ସେଇଠି ରଖିଲେ ଚଳିବ ତ? ନା ଆମକୁ ଅଲଗା ଘର ନେଇକି ରହିବାକୁ ପଡିବ।
ନାଇଁ ନାଇଁ ଅଲଗା ଘରେ ନାଇ ଯଦି ଆଡମିସନ ହେଲା ଯଦି ମେଡିକାଲ ପାଖରେ ରହିବାକୁ ଚାହିଁବେ ତାଙ୍କର ଗେଷ୍ଟ ହାଉସ୍ ଟାଇପ ର ଅଛି ଦିନକୁ ପଚାଶ ଟଙ୍କା ଶହେ ଟଙ୍କା ଭଡା ଅଛି। ଆପଣ ଆଡିମିସନ କଲେ ସେ ଡକ୍ଟର ପାଖରୁ ଗୋଟେ ଫର୍ମ ଆଣିବେ। ଫର୍ମ ଆଣିକି ଲେଖିଦେବେ ଯେ ଆମର ପେସେଣ୍ଟ ଆଡି ନେଇଯା ଆମେ ବାହାରେ କେତେ ଜଣ ଲୋକ ରହିବୁ। ସେଥିପାଇଁ ତମେ ଅଛି ଗେଷ୍ଟ ହାଉସ୍ ତାଙ୍କର ଆପଣ ରହିପାରିବେ ଘର ନେଇକି। ଆଉ ସେଠି କମ ପଇସା ଭଡା ପାଇବେ କିନ୍ତୁ ଆପଣ ବାହାରେ ଖାଇବେ। ହୁଁ ବାହାରେ ଖାଇବେ
ମେଡିକାଲରେ ରହିବାର କିଛି ମେଡ଼ିକାଲରେ ରହିବାର କିଛି ସୁବିଧା ନାହିଁ ଜରଫର ପେସେଣ୍ଟର ଆଡ୍ମିସନ୍ ହେଇଗଲା।
ହାଲୋ।
ଶୁବୁନି କି ଆପଣଙ୍କୁ?
ହଁ ସୁବୁଚି କୁଅନ୍ତୁ।
ଆ ଶୁବୁଚି ତ ଆଉ ମୁଁ କହିଲି କି ଜରକର ପେସେଣ୍ଟ ଆଡ୍ମିସନ ହେଇଗଲା ସେଇ ମେଡିକାଲରେ ରହିବାର ଯିଏ ଦେଖାଶୁଣା କରିବ ସିଏ ରହିବାର କିଛି ସୁବିଧା ହବ କି?
ନାଇଁ ନାଇଁ ମେଡିକାଲର ଆଟେଡ଼ାଣ୍ଡ ଜଣେ ରହିବ ବୁଝିଲେ ନା। ପେସେଣ୍ଟ ପାଖରେ ଆଟେଡ଼ାଣ୍ଡ ହିଁ ଜଣେ ରହିବ। କିନ୍ତୁ ଆପଣଙ୍କର ଯଦି ଅଧିକ ଲୋକ ଦରକାର ଆସିବେ। ତେଣୁ ସେମାନେ ବାହାରେ ରହିବାକୁ ପଡ଼ିବ। ହେଲେ ଆମ ଘରେ ଯଦି ରହିବେ ଯିବା ଆସିବା କରିବାକୁ ପଡ଼ିବ ମିନିୟମ୍ ପନ୍ଦର କିଲୋମିଟର ହେଇଯିବ ତେଣୁ ସେଟା ଅସୁବିଧା ହବ। ତେଣୁ ମୁଁ କହୁଥିଲି କଣ କି? ସେ ମେଡିକାଲ ପାଖରେ ତାଙ୍କର ଗେଷ୍ଟ ଆଉସ୍ ଅଛି। ମେଡିକାଲ ଗେଷ୍ଟ ହାଉସ୍ ସେଟା କ ପଚାଶ ଶହେ ଟଙ୍କା ଭିତରେ ଭଡା। ତେଣୁ ଆପଣ ଆଡିମିସନ କରିଦେଲେ ସେଠି ପେସେଣ୍ଟ କୁ ହୁଁ। ପାଖରେ ରହିଲେ ଡକ୍ଟରଙ୍କଠୁ ଗୋଟେ ପେ ଫର୍ମ ଆଣି ସିଗ୍ନେଚର କରିବେ ଆଉ ବାସ ସେ ଡକ୍ଟର ଇଏ କରିଦେବେ ତାପରେ ତମେ ସେ ଗେଷ୍ଟ ହାଉସ ରୁ ଗୋଟେ ରୁମ ନେଇଗଲ ବେଶୀ ଭଡା ନୁହଁ ପଚାଶରୁ ଶହେ ଟଙ୍କା ଭିତରେ ପଡିବ ଆଉ ଆପଣ ବାହାରେ ଖାଇବେ ଆଉ।
ପଚାଶରୁ ଶହେ ଟଙ୍କା ଗୋଟେ ଦିନ ପାଇଁ ନା ଅଧିକ ଦିନ ପାଇଁ ତାଙ୍କର ପଡ଼ୁଚି।
ନାଇଁ ନାଇଁ ପଚାଶ ଶହ ଟଙ୍କା ଟା ହଉଚି ଚବିଶ ଘଣ୍ଟା ପାଇଁ।
ଓହୋ। ତାହେଲେ ସେ ଭଲ ଅଛି ନହେଲେ ବାହାରୁ ବି ଏମତି ଘର ନେଇକି ରହିଲେ ସେ ବି ସେଇ ଅଧିକ ହିଁ ନେବେ। ତ ସେମିତି ଆମେ ଯଦି ସପ୍ତାହେ ଗଣ୍ଡେ ରହିଲୁ ତ ସେଇଠି ପଚାଶ ଶହେ ଦେଇକି ରହିପାରିବି କିଛି ଇଏ ହଉନି ଆଉ ମେଡିକାଲ ରୁ ପାଖ ଖରେ ବି ରେ ହେଲା ନା। ତ ଯେତେବେଳେ ଧର କରି କିଛି ଅସୁବିଧା ହେଲା ତ ସାଙ୍ଗେ ସାଙ୍ଗେ ଯାଇହବ। ନହେଲେ ମେଡିକାଲ ପାଖରେ କଣ କିଛି ଘର ନେଇକି ରହିବାର ଅଛି କି ମାନେ ଏଠି ତା ପଇସାରେ।
ମେଡିକାଲ ବାଉଣ୍ଡରୀ ଲାଗିକି ଯୋଉ କୋଉଠି ଗେଷ୍ଟ ହାଉସ୍ ତାଙ୍କର ଅ ଛି ଭଡ଼ା ଦିଆଯାଉଛି। ଆପଣ ପାଇବେ ସେଠି ସୁବିଧାରେ ପାଇବେ। ଆପଣ ଯଦି ବାହାରେ ତା ପାଖାପାଖି କୋଉଠି ରହିବେ। ହାଫ୍ କିଲୋମିଟର ଅଳ୍ପ ବାଟ ଏମିତି ରହିବେ ଏଟି ପାଞ୍ଚ ସାତଶହ ଟଙ୍କା ପର ଡେ ଘର ଭଡ଼ା ପଡି଼ଯିବ ଆପଣଙ୍କୁ।
ଆଚ୍ଛା। ମାନେ ତାହେଲେ ଆମେ ଯଦି ଡକ୍ଟରଙ୍କୁ ନେଇକି ଦେଖେଇଲୁ। ସେ ସାଇନ କରିଦେଲେ ଆମକୁ ଘର ମିଳିଯିବ ତ ନା ସେଥିପାଇଁ କିଛି ୱେଟ୍ କରିବାକୁ ପଡି଼ବ ନା କିଛି ଅସୁବିଧା ହବ?
ନାଇଁ ନାଇଁ କିଛି ଅସୁବିଧା ନାଇଁ ଆପଣଙ୍କର ପସେଣ୍ଟ ଯଦି ଆଡିମିସନ ହେଲା ସେ ଡକ୍ଟର ଜାଣିଲେ ଯେ ଏ ପେସେଣ୍ଟ ପାଞ୍ଚ ଦିନି କି ଆଠ ଦିନି କି ଦଶ ଦିନି କି ପନ୍ଦର ଦିନି ରହିବ ତେଣୁ ସେମାନେ କଣ କିରିବେ ତାଙ୍କ ଲୋ ଲୋକ ରହିବା ପାଇଁ ସେମାନେ କଣ କରନ୍ତି ଘର ପାଇଁ ସେ ଫର୍ମ ସାଇନ କରିଦେବେ ଯେ ଏ ପ୍ରସେଣ୍ଟ କୁ ରଖ ରଖାଯାଉ ତେଣୁ ସେମାନେ ଆଡିମିସନ କରିଦେଲେ ପେସେଣ୍ଟ ଆପଣ ସେ ନେଇକି ସେଇ ଗେଷ୍ଟ ଆାଉସରେ ରହିପାରିବେ। ଆପଣ ରହିବେ ଆଉ ଆପଣ ଯୋଉ ଲୋକ ଅଛି ରହିବାର ସେମାନେ ରହିବେ ଆଉ କଣ।
ଓହୋ, ମାନେ ତାହେଲେ ସେମିତି କିଛି ଅସୁବିଧା ହବନି। ମତେ ଲାଗୁଛି ତାହେଲେ ବୋଧେ ବହୁତ ସାରା ଗେଷ୍ଟ ହାଉସ୍ ତାଙ୍କର ବନେଇଥିବେ। କାରଣ ଅଧିକ ଡିପାର୍ଟମେଣ୍ଟ ଯେହେତୁ ଏମସ୍ ର। ଛି ତ ସେଇ ହିସାବରେ ବି ପେସେଣ୍ଟ ଆଡମିସନ ହଉଥିବେ। ସେଇ ହିସାବରେ ବି ଲୋକ ଲୋକଙ୍କୁ ଘର ଦଉଥିବେ ତ ମତେ ଲାଗୁଛି ସେଇ ହିସାବରେ ତାହେଲେ ଅଧିକ ଗ୍ୟାସ୍ ଛି ଆଉ। ଆମକୁ ବି କିଛି ଅସୁବିଧା ହବନି। ତ ଏଇଟା ଯୋଉଟା ହବ ଆଡମିସନ ପରେ ହିଁ ତ ହବ ନା। ତ ଆଡମିନସ ପୁର୍ ପରୁ ତ ଆମେ ଆପଣଙ୍କ ଘରେ ଯଦି ହବ ଟିକେ ରହିଯାଇଥିବୁ।
ହଁ ହଁ କିଛି ଅସୁବିଧା ନାହିଁ। ଆମ ଘରେ ତ ରହିପାରିବ, ମୁଁ ତମକୁ ସେଦିନ କହୁଥିଲି ଆମ ଘରେ ତମେ ରହିପାରିବ। ତେଣୁ ଆଡମିସନ ହେଲା ପରେ ଆପଣ ଯ ସୁବିଧ ହବ ଏଠୁ ଯିବା ଆସିବା କରିବ। ପନ୍ଦର କିଲୋମିଟର ଟାଉନ ବସ ସୁବିଧା ଅଛି। କିନ୍ତୁ ଆପଣଙ୍କୁ ବେଟର ହବନି, ତେଣୁ ସେଇଠି ରହିଗଲେ ବି ଆପଣ ସୁବିଧାରେ ରହିବେ।
ହଁ ଆଡମିସନ ପରେ ତ ଆମେ ସେଇଠି ହିଁ ରହି ଯିବୁ ବୋଲି ମୁଁ ଭାବୁଛି ପାଖ ହବ। ଆଉ ପଇସା ବି ସେମିତି କିଛି ଅଧିକ ନାହିଁ। ଯେତିକି ମାନେ ରହିବା କଥା ସବୁ ହିଁ ଆଉ ମୁଁ ପଚାରିଥିଲି ଆପଣ ଯୋଉ କହିନ ଡିସକାଉଟରେ ମେଡିସିନ ଆଉ ଟେଷ୍ଟ୍ ସବୁ ହେଇଯିବ ବୋଲି। ସେଇଟା ତଥାପି କେତେ ଟଙ୍କା ପାଖାପାଖି ପଡ଼ିବ? ମାନେ ସେଇ ହିସାବରେ ଆମେ ପଇସା ନେଇଥିବୁ ନା। ଆଉ ଯୋଉ ଆଡମିସନ ହବ ସେଥିପାଇଁ କିଛି ପଇସା ଲାଗିବ କି?
ନାଇଁ ନାଇଁ ଆଡମିସନରେ ପଇସା ନାଇଁ କିଛି ନାହିଁ। ଆପଣଙ୍କର ଆଧାର କାର୍ଡ ଅଛି ରେସନ କାର୍ଡ ଅଛି। ସ୍ଵାସ୍ଥ୍ୟ କାର୍ଡ ଅଛି। ଆପଣଙ୍କ ରେସନ କାର୍ଡ ଆଧାର କାର୍ଡ ରେ ଆପଣଙ୍କର ପେସେଣ୍ଟ ଡକ୍ଟର ପଇସା ଫ୍ରି ପୁରା କରି ଆଉ ସ୍ବସ୍ଥ୍ୟ କାର୍ଡ଼ ଥିଲେ, ଆପଣଙ୍କର ଟେଷ୍ଟ ଆଉ ଟେଷ୍ଟ୍ ପାଇଁ ସବୁ ଫ୍ରି କିନ୍ତୁ ଆପଣ ଯଦି ଏ ଅପରେସନ କରିଗାକୁ ଗଲେ ସେ ଯୋଉ ଅପରେସନ ର ଯୋଉ ମେଡିସିନ ପ ତର ଲାଗେ ସେଗୁଡା ବି ତ ଆପଣ ସ୍ବସ୍ଥ୍ୟ କାର୍ଡ ହିସାବରେ ତମେ ପାଇଯିବ ଫ୍ରି ରେ। ଆଉ ଏମିତି ଯଦି ଆପଣ ଦେଖେଇବେ, ଡକ୍ଟର କହିବେ ପଳାନ୍ତୁ ଔଷଧ ନେଇକି। ଆପଣ ସେଇଠି ତାଙ୍କର ମେଡିସିନ କାଉଣ୍ଟର ଅଛି ସେଇଠୁ ମେଡିସିନ କିଣିଲେ ଆପଣ ବହୁତ ଡିସ୍କାଉଣ୍ଟ ମାନେ ଟେନ୍ ପରସେଣ୍ଚ ଟୁ ଏଇଟି ପରସେଣ୍ଚ ପର୍ୟ୍ଯନ୍ତ ଡିସ୍କାଉଣ୍ଟ ରେ ମେଡିସିନ୍ ପାଇିଯିବେ।
ହୁଁ ବୁଝିଲି ତ ମାନେ ଆମେ ଧରକର ଏଇଠି ହବ ଆମେ ସେ ପାଞ୍ଚ ଦଶ ହଜାର ଭିତରେ ତାହେଲେ ଏଇଠୁ ପଇସା ନେଇକି ଯାଇଥିବୁ ନା। ଆଉ କି ବି କମ ଲାଗିବ।
ସେଠିକେ ଆଣିଥିବେ ସାଙ୍ଗରେ ଆଉ ଯାହା ଲାଗିବ ଯାହା ଆପଣ ରହିଲା ଆଉ।
ହଁ କାରଣ ସେମିତି ଖାଇବା ପିଇବା ଖର୍ଚ୍ଚ ବି ଅଛି ନା। ତ ସେଇ ହିସାବରେ ନେଇକି ଯାଇଥିବୁ କାରଣ ସେ ଯଦି ଆମର କହିଲ ସ କରିବାକୁ ତ ସେଟାରେ ମାନ କିଛି ପ୍ରୋବ୍ଲେମ ହବ କି?
ନା ନା ପ୍ରୋବ୍ଲେମ୍ କଣ କିଛି ନାହିଁ ଆପଣଙ୍କର ଆଧାର କାର୍ଡ ସ୍ୱାସ୍ଥ୍ୟ କାର୍ଡ ସବୁ ଅଛି ଆପଣଙ୍କ ଅସୁବିଧା ହବନି। ହ ଆଉ ତାପରେ ଆଉ ଗୋଟେ କଥା ହେଲା ଆପଣଙ୍କର ଖାଇବା ପାଇଁ ସୁବିଧା କଣ ଛି ଆପଣଙ୍କର ଯୋଉ ସରକାର ଯୋଉ ବାହାର କରନାହାନ୍ତି ପାଞ୍ଚ ଟାଙ୍କିଆ ମିଲ୍ ଯୋଉ
ହୁଁ ହୁଁ।
ଜାଣିଲେ ନା ପାଞ୍ଚ ଟଙ୍କିଆ ମିିଲି ଯୋଉ ହଁ ସେଇ ପାଞ୍ଚ ଟଙ୍କା ମିିଲି ତାଙ୍କର ସେଠି ଦିଟା କାଉଣ୍ଟର ଅଛି ଏମସ ହସ୍ପିଟାଲ ପାଖରେ ହୁଁ
ଓହୋ ମାନେ ହସ୍ପିଟାଲ ପାଖରେ ଅଛି ତାହେଲେ ଆହାର କେନ୍ଦ୍ର
ପୁରା ବାଉଣ୍ଡରୀ କି ଲାଗିଛି ଆଜ୍ଞା କିଛି ଟେନସନ ନାହିଁ ଆପଣ ଆରାମରେ ରହିକି ଖାଇପାରିବେ ଏଠି।
ଆଛା ଇଏ ତ ବହୁତ ଭଲ ହେଲା। ତ ମାନେ ଖାଇବା ପିଇବାରେ ବି କିଛି ଅସୁବିଧା ହବନି କାରଣ ମୁଁ ବି ଯାହା ଦେଖିଛି ସେ ଆହାର କେନ୍ଦ୍ରରେ ସେମିତି କିଛି ଅ ସୁବିଧା ହୁଏନି ତାଙ୍କର ଖାଇବା ଗୁଡାକ ବି ବହୁତ ଭଲ ସଫା ହେଇଥାଏ। ମୁଁ ଆଗରୁ ବି ସେଇଠି ଥରେ ଅଧିକ ଖାଇଛି ଆମେ ଯୋଉଥରେ ବୁଲିବାକୁ ଯାଇଥିଲୁ ସମ୍ବଲପୁର ଆଡ଼େ ସେଇଆଡେ ଖାଇଛି।
ଆହାର କେନ୍ଦ୍ରରେ ଖାଇବା ଆଜ୍ଞା ଭାତ ପୁରା ପରିଷ୍କାର ଡାଲମା ଖଟା ଦଉଛନ୍ତି। ବଢିଆ ପରିଷ୍କାର ଖାଦ୍ୟ। ଆପଣ ପାଞ୍ଚ ଟଙ୍କା ମିଳିଲେ ଆପଣଙ୍କ ଯିଏ ରହିବେ ଦି ଟାଇମ ଖାଇପାରିବେ। ଆପଣ ଗାଧୁଆବେଳା ଖାଇପାରିବେ ସନ୍ଧ୍ୟାବେଳେ ବି ଖାଇପାରିବେ। ବୁଝିଲେ କି ସେ ଟାଇମ୍ ରେ ଗଲେ ଯୋଡ଼ିଏ କାଉଣ୍ଟର ଅଛି ଆପଣ କିଣିିକି ଖାଇବେ ଠିକ୍ ଅଛି।